ହାଲୋ।
କଣ କରୁଚ?
ହଁ ବାସିଛି। ଆପଣ କଣ କରୁଛନ୍ତି?
ହଁ ମୁଁ ଏଇ ବସିଥିଲି ଆଉ। ଆପଣ କଣ ଖାଇଛନ୍ତି ସନ୍ଧ୍ୟାବେଳେ?
ସନ୍ଧ୍ୟାରେ ମୁଁ ସନ୍ଧ୍ୟାରେ ଖାଇଥିଲି କାକରା ପିଠା।
ଓହୋ! ଆଉ ଖରା ବେଳେ କଣ ଖାଇଥିଲେ?
ଖରାବେଳେ ପଖାଳ।
ଆଉ କଣ?
ଆପଣ ତ ଜାଣିଚନ୍ତି ଓଡିଆଙ୍କର ପସନ୍ଦଦିତା ଖାଦ୍ୟ କଣ? ଓ
ପଖାଳ, ଶାଗଭଜା ଶାଗଭଜା ଖାଇଥିଲେ?
ହଁ ଶାଗଭଜା ଖାଇଥିଲି। ଆଜି ପଖାଳ ଶାଗଭଜା ଆଉ ପୋଟଳ ଆଳୁ ଭଜା। ଆଉ ବାଇଗଣ ଗୋଟା ଗୋଟେ ତେଲରେ ଭଜା ହେଇଥିଲା ତାକୁ। ଆଉ ହଉଛି ସୋୟାବିନ୍ ଆଳୁ କଷା।
ପଖାଳ ସହିତ ତ ଶାଗଭଜା ଟା ମେନ୍ ଆଉ।
ହଁ, ଆଉ ଆପଣଙ୍କ ଏତେ ଦିନ ପରେ ମନେ ପଡିଲା ଆମ କଥା।
ଓ ଟିକେ ମନେ ପ
ସାଙ୍ଗକୁୁ ଭୁଲି ଯାଉଛ।
ଥିଲି ତ ଭାବିଲି ଟିକେ କଲ୍ କରିଦିଏ ହଁ, ହଁ।
ସାଙ୍ଗକୁ ଭୁଲି ଯାଉଛ ଆଉ।
ହୁଁ, ଆଉ ରଜରେ ଆପଣଙ୍କର ସ୍ପେଶାଲ୍ କଣ ହଉଛି ସିଆଡେ?
ହଁ ଆମ ଗାଁରେ ତ ସବୁ ରଜ ଟା ଭଲ ଭାବରେ ପାଳନ କରାଯାଏ।
ହଁ।
ଓ ହଁ ସେମିତି ଦୋଳି ଖେଳନ୍ତି। ସମସ୍ତେ କବାଡି ଖେଳନ୍ତି। ଆଉ ତାସ୍ ବି ଖେଳନ୍ତି ବଡ ଲୋକମାନେ ବସିକି ଗୋଟେ ଗୋଟେ ଜାଗାରେ ସବୁ ରୁଣ୍ଡ ହେଇକି। ଆଉ ଆମେ ସବୁ ବୁଲାବୁଲି କରୁ ସାଙ୍ଗମାନେ ସବୁ ମଜା ମସ୍ତି ସବୁ କରୁ ଆଉ।
ଓହୋ! ଆପଣଙ୍କ ଗାଁରେ ସବୁ ଦୋଳି କେତେଟା ଲାଗିଚି?
କୋଉ କୋଉ ଟାଇପ୍ ର ଦୋଳି ଲାଗିଛି?
ଦୋଳି ଲାଗିନି, ଦୋଳି ଲାଗିବ, ତ ଥିବ ତି-ରଜ ଚାରି ପାଞ୍ଚ ଦିନ ଲାଗିବ। ଅ, ପଟା ଦୋଳି ଲାଗେ। ଦଉଡ଼ା ଦୋଳି ଲାଗେ। ଆଉ ଦୋଳି ତ ସାଧାରଣତଃ ମୁଁ ଦି ପ୍ରକାର ଜାଣିଛି। ସେଟା ହେଲା ପଟା ଦୋଳି ଆଉ ଦୌଡା ଦୋଳି। ବାସ୍
ଓହୋ, ଆମ ଗାଁରେ ସବୁ ଲାଗିଗଲାଣି ଏବେଠାରୁ ଦୋଳି ଲାଗିଲାଣି ଆମ ଗାଁରେ।
ଲାଗିସାରିଲାଣି ଆପଣଙ୍କ ଗାଁରେ ଦୋଳି?
ହଁ, ହଁ ଲାଗି ସାରିଲାଣି ଆମର ଏବେଠୁ ତ ଆମର ରଜ ହଉଛି ଆଉ।
ଆ, ବଡିଆ ଭଲ କି ପାଳନ କର ରଜ ଆଉ। ତୋମ ଝିଅମାନଙ୍କର ରଜ ଟା ମେନେ ଆଉ ଆମର କଣ।
ହଁ, ହଁ ଆଉ ଆପଣଙ୍କ ବାଡିରେ ଯୋଉ ପଣସ ଗଛଟା ଥିଲା ଆପଣ ଆସୁନାହାନ୍ତି ଇଆଡ଼େ। ପଣସ ପଣସ ଟିକେ ନେଇକି ଆସିବେ।
ହଁ ସିଓର୍ ସିଓର୍ ମୁଁ ଯିବି ଆପଣଙ୍କ ଘରକୁ ପଣସ ନେଇ। ଖାଲି ପଣସ ନେଇକି ଯିବି ନା ଆଉ କିଛି ନେଇକି ଯିବି?
ନାଇଁ ନାଇଁ ରଜ ଯେହେତୁ ଅଛି ପଣ-ଅ, ପଣସ ଆଉ ପାନ, ଆମ୍ବ ସବୁ ନେଇକି ଆସିବେ।
ରଜପାନ ଯୋଉଟାକୁ କୁହନ୍ତି ନା କି?
ହଁ, ହଁ ରଜ ପାନ ନେଇକି ଆସିବେ।
ସାଧା ପାନ ଖାଆନ୍ତି ନା କଡା ପାନ ଖାଆନ୍ତି ଆପଣ?
ନାଇଁ ନାଇଁ ସାଧା ପାନ ନେଇକି ଆସିବେ।
ପାନରେ ଆପଣଙ୍କୁ କୋଉ କୋଉ ମସଲା ସବୁ ଭଲ ଲାଗେ ଖାଇବା ପାଇଁ?
ହଁ ମେନ୍ ତ ମୋତେ ଧଣିଆ ଆଉ ଚେରି ଆଉ ଧଣିଆ ଚେରିଟା ମତେ ଅଧିକ ଟିକେ ଭଲ ଲାଗେ ଆଉ ଆଉ ବେଶୀ ଯୋଉ ବି ଦେଲେ ଚଳିବ ହେଲେ ମତେ ଆଉ ସ୍ପେଶାଲ କହିବାକୁ ଗଲେ ହଁ ଗୁଆ ଭଲ ଲାଗେ ଗୁଆ ହଁ ଗୁଆ ବି ମିଶେଇବେ ଟିକେ।
ଆଚ୍ଛା ପାନ ଖାଇକି ନା ଓଠକୁ ନାଲି କରିକି ଛେପ ଫୋପାଡି଼ବେ ସବୁ ଆଡ଼େ।
ଚୁନ ପକେଇବେନି ଖଇର ପକେଇବେନି ସେମିତି ନେଇକି ଆସିବେ ହେଲା।
ସେମିତି ତ ପିତା ଲାଗିବ।
ସେମିତି ପିତାଲାଗିବ ହଉ ଯେତେବେଳେ ଚୂନ ଟିକେ ଖଇର ଟିକେ ପକେଇିକି ଆସିବେ। ନାଲି କରିି ଛେପ ପକେଇବା ଆଉ।
ଆଉ ରଜରେ କଣ ସବୁ ହଁ ମତେ ଭଲ ଲାଗେ ସେଟା ସବୁବେଳେ ନୁହଁ। କେତେବେଳେ କେମିତି ମାସରେ ଥରେ କି ସପ୍ତାହରେ ଥରେ କି ରଜରେ ତ ସବୁବେଳେ ପାନ ରଜ ତିନି ଦିନ ତିନି ଦିନ ପାଳନ ହେବ ମାନେ ତିନି ଦିନ ଯାକ ବୋଧି ମୁଁ ଅ ପାଖାପାଖି କୋଡ଼ିଏ ରୁ ତିରିଶ ଖଣ୍ଡ ପାନ ଖାଇଥିଲି।
ଗୋଟେ ଦିନରେ?
ନାଇଁ ନାଇଁ ତିନି ଦିନି ରେ ମିଶିକି।
ଓହୋ ନାଇଁ ମୁଁ ତ ଭାବିଛି ଏଥର ଗୋଟେ ଦିନରେ ପଚାଶ ଟା ପାନ ଖାଇବି।
ବାବା ମାନେ ଆଉ ଖାଦ୍ୟ ଖାଇବେନି କେବଳ ପାନ ଖାଇକି ବଞ୍ଚିବେ।
ହଁ ହଁ ସେଇଆ ଭାବିନିଅ ଆଉ। କେବଳ ପାନ ହିଁ ଖାଇବି ରଜ ଯେହେତୁ ସ୍ପେଶାଲ ପାନ ସେଥିପାଇଁ ପାନ ହିଁ ଖାଇବି କେବଳ।
ଆହା ବଢ଼ିଆ ଆଉ ରଜରେ ପିଠା ପଣା ସବୁ କିଛି ଖାଇବେନି?
ହଁ ପିଠାପଣା ବି ଖାଇବି ତା ସହିତ ପାନ ବି ଖାଇବି ସବୁ ଖାଇବି।
ଆଚ୍ଛା ଦେଖିଆ କହିଲ ରଜରେ କୋଉ ପିଠା ଟା ସମସ୍ତଙ୍କ ଘରେ ହୋଇଥାଏ?
ହା ସମସ୍ତଙ୍କ ଘରେ ତ ପୋଡ଼ ପିଠା ଆଉ ସବୁ ଟାଇପ୍ ର ତ ପିଠା ହୁଏ ସମସ୍ତଙ୍କ ଘରେ। ଗୋଟେ ଟାଇପ୍ ର ତ ହବନି ସବୁ ଟାଇପ୍ ର ହୁଏ ପୋଡ଼ପିଠା ଆଉ ଇଟିଲି, ଚକୁଳି, କାକରା। ଏଣ୍ଡୁରି। ଏଇ ସବୁ ଟାଇପ୍ ର ପିଠା ହୁଏ ଆପଣଙ୍କ ଘରେ କୋଉ ପିଠା ଟା ମାନେ ସେ ରଜରେ ହୁଏ?
ଆମ ଘରେ ବି ସେଇ ଆମ ଘରେ ବି ସେଇ ପୋଡ଼ ପିଠା, ଇଟିଲି ପିଠା, ଚକୁଳି ପିଠା, ସବୁ ପ୍ରକାର ପିଠା ହୁଏ।
ଆପଣଙ୍କୁ କୋଉ ପିଠା ଟା ଭଲ ଲାଗେ?
ହଁ ପୋଡ଼ପିଠା।
ପୋଡ଼ପିଠା ଭଲ ଲାଗେ ମତେ ଚକୁଳି ସହିତ ମଟର ଆଳୁ ତରକାରୀ ଟା ବହୁତ୍ ଭଲ ଲାଗେ।
ଚକୁଳି ଆଉ କଣ?
ମଟର ଆଳୁ ତରକାରୀ ଗୁଗୁନୀ।
ହଁ ହଁ ବୁଝିଲି ବୁଝିଲି।
ହଁ।
ଆଉ ଆପଣ ଆମକୁ ଡାକୁଛନ୍ତି ତ ଆପଣଙ୍କ ଘରକୁ।
ହଁ ହଁ ଆସନ୍ତୁ ଆସନ୍ତୁ ଆପଣ ଆସନ୍ତୁ ରଜରେ ଦୋଳି ଖେଳିବା ଆଉ ବୁଲାବୁଲି କରିବା ଆମର ସେ ଯୋଉ ନଈ ଅଛି ଆମ ଗାଁ ଯୋଉ ଦେଖିଥିବେ ଆପଣ?
ହଁ ହଁ ଦେଖିଛି।
ହଁ ସେ ଯୋଉ ନଈ ଅଛି ତା ଦେହରେ ମାନେ ବହୁତ୍ ମାନେ ବଢ଼ିଆ ସୁନ୍ଦର ହେଇଯାଇଛି ଆମେ ସେଇଠିକି ଯିବା। ଫଟୋ ଫୁଟ ଉଠେଇବା ଆଉ ବୁଲାବୁଲି କରିକି ପାନ ଖାଇବା ଆଉ ଆସିବା ସିଏ।
ହଁ ଆପଣ ବି ଆସିବେ ଆମେ ଗୋଟେ ଦିନ ଆପଣଙ୍କ ଘରକୁ ଯିବୁ ଆପଣ ଗୋଟେ ଦିନ ଆମ ଘରକୁ ଆସିବେ।
ହଁ ହଁ ହଁ। ଆଉ ଆପଣ ରଜରେ ସବୁ ସପିଂ କରିସାରିଲେଣି?
ହଁ ସବୁ କିଣାକିଣି କରିସାରିଛି। ଆପଣ ସବୁ କିଣାକଣି କରିସାରିଲେଣି?
ହଁ ଯାଇଥିଲି ସେ ଯୋଉ ଛକରେ ଯୋଉ ମାର୍କେଟ ନାହିଁ।
ହଁ ହଁ।
ଏ ସେଇ ସେଇଠିକି ଯାଇଥିଲି ଭଲ ଲାଗିଲାନି କିଛି ହଁ ଦିଟା ଭଳିଆ ନେଇକି ଆସିଛି ଆଉ।
କଣ ଆଣିଚନ୍ତି?
ଆଣିଛି ଗୋଟେ ଶାଢୀ ଆଣିଛି ଆଉ ଗୋଟେ ଚୁଡିଦାର ଆଣିଚି।
ପାଢୀ ପିନ୍ଧିବେ?
ହଁ ହଁ ପ୍ରଥମ ରଜ ତ ଶାଢ଼ୀ ନେବି ମୁଁ।
ଡ୍ରେସ୍ ପିନ୍ଧିବେନି?
ହଁ ଡ୍ରେସ୍ ସେକେଣ୍ଡ ରଜରେ ଡ୍ରେସ୍ ନେଲି। ଆଉ ଆପଣଙ୍କ ଗାଁରେ ଯେଉଁ ପଦ୍ମ ଫୁଲ କଇଁ ଫୁଲ ସବୁ ହେଇଥିଲା ହେଇଛିନା?
କଇଁ ଫୁଲ ତ ଏବେ ହୁଏ ନା ତଥାପି ହେଇଛି। ଗୋଟେ ଗୋଟେ ହଉଛି ଏବେ।
ହଁ ମୁଁ ଗଲେ ମତେ ଟିକେ ଦେବେ ତ।
ହଁ ହଁ ଆଁ ବଜାରରେ ବିକ୍ରି ହଉଥିବ ଯଦି ମୁଁ ଆପଣଙ୍କୁ କିଣିକି ଦେବି ସିଓର।
ଓହୋ ସତ ହେଲା ଆଉ।
ଆଉ ବଢ଼ିଆ ତୁମେ ଯଦି ଖୁସି ତାହେଲେ ମତେ
ହଁ ଆଉ ଯୋଉ ରାତିରେ ଆପଣ କଣ ଖାଇବେ କଣ ଖାଇବା ହେଲାଣି ନା ହେଇନି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।